ହାଲୋ କଣ କରୁଛନ୍ତି?
ଏଇଠି ବସିଛୁ ଆଉ।
ଆଉ ସନ୍ଧ୍ୟାବେଳେ କଣ ଖିଆପି ପିଆ ହେଇଛି?
ନା କିଛି ଖାଇନି। କ୍ଷୀର ପିଇଥିଲି ଆଉ।
ଓହୋ। କିଛିନାହିଁ ଚାଆ ପିଇଥିଲି ଆଉ।
ହୁଁ ହୁଁ। ଆଉ ଚାହା ସାଙ୍ଗରେ କିଛି ଖାଇ ନଥିଲେ?
ହଁ ଚା ସାଙ୍ଗରେ ଚୁଡ଼ାଭଜା ମୁଡ଼କି।
ଆଜ୍ଞା ଆଜ୍ଞା। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଘରେ ସ ସମସ୍ତେ ଭଲ ଅଛନ୍ତି।
ସମସ୍ତଙ୍କର ଦେହ ଭଲ ଅଛି?
ହଁ ସମସ୍ତଙ୍କର ଦେହ ଭଲ ଅଛି ଆଉ। ଆପଣଙ୍କର?
ଆଜ୍ଞା ଆଜ୍ଞା। ଆଉ ଆଜି ବର୍ଷା ଏବେ ହଉଛି ନା ହଉନି?
ବର୍ଷା ତ ହେଇନି ସେମିତି କୋହଲିଆ ପାଗ ଥିଲା ଆଉ।
ଆଉ ଯୋଉ ଗୋଟେ କୋ୍ସଚି ଯୋଉ ପ୍ରଶ୍ନ ପଚାରୁଛି।
ପଚାରୁନାହାନ୍ତି।
ଶିବ ଶକ୍ତିର ସୃଷ୍ଟିର ସନ୍ତୁଳନ କଣ?
ଶିବଶକ୍ତି।
ହଁ।
ଆଚ୍ଛା। ଥରେ ଦେବତାମାନେ ଶିବଙ୍କୁ ପଚାରିଲେ? କହିଲେ କି ମହାଦେବ। ଆପଣ ତ ତିନି ଲୋକରେ ରାଜା। ତିନି ଲୋକରେ ସ୍ଵାମୀ ଆପଣ।
ଆଜ୍ଞା।
ଆପଣଙ୍କର କୌଣସି ଜିନିଷର ଆବଶ୍ୟକତା ନାହିଁ।
ତେବେ ଆପଣ ପାର୍ବତୀଙ୍କୁ କାହିଁକି ବିବାହ କଲେ?
ଆଜ୍ଞା।
ସେଇଠି ଶିବ ଦେବତା ମନଙ୍କୁ ଗୋଟେ ପ୍ରଶ୍ନ ପଚାରିଥିବେ।
ଆଜ୍ଞା।
ଶିବ କହିଲେ ଦୀପ ଆଚ୍ଛା ଆପଣ କହିଲେ, ଦୀପ ଏକାକି କଣ କରେ?
ଜଳେ।
ହଁ। ତାହେଲେ ତେଲ ଏକାକି କି କଣ କରେ?
ସେମତି ପଡି଼ରହେ।
ହଁ ଠିକ୍ ସେମିତି। ଶିବ ପଚାରିଥିଲେ ଦେବତା ମାନେ ବି ଏମିତି ଆନ୍ସର ଉତ୍ତର ଦେଇଥିଲେ। ତ ଶିବ କହିଲେ, କିନ୍ତୁ ଯେତେବେଳେ ଦୁହେଁ ମିଶନ୍ତି ସେତେବେଳେ କଣ ହୁଏ?
ଉ ହୁଁ ଦିହେଁ ମିଶିଲେ ଜଳନ୍ତି।
ହଁ ଠିକ୍ କଥା। ଦୁହେଁ ମିଶିଲା ପରେ ଜଳନ୍ତି। ଦେବତା ମାନେ ଚୁପ୍ ହେଇଗଲେ। ସେଠୁ ଶିବ କହିଲେ ଆଲୋକ ହୁଏ।
ଆଜ୍ଞା।
ଶିବ କହିଲେ କି, ମୁଁ ସେହି ଅଗ୍ନି ଯିଏ ସବୁ କିଛି ଜଳାଇ ଭସ୍ମ କରିଦେ ହେଇପାରେ କିନ୍ତୁ ପାର୍ବତୀ ହେଉଛନ୍ତି ସେହି ଶକ୍ତି ଯିଏ ସେଇ ଅଗ୍ନିକୁ ଦିଗ ଦିଅନ୍ତି। ମୋବିନା ପାର୍ବତୀ ଶକ୍ତି ଅଟନ୍ତି। କିନ୍ତୁ ବିନାଦିଗର ଶକ୍ତି।
ଆଜ୍ଞା।
ପାର୍ବତୀଙ୍କ ବିନା ମୁଁଶିବ କିନ୍ତୁ ବିନାସନ୍ତୁଳନ।
ଆଜ୍ଞା।
ଯେତେବେଳେ ଆମେ ଦୁହେଁ ମିଶୁ ସେତ ଯେତେବେଳେ ସୃଷ୍ଟି ଚାଲେ।
ଆଜ୍ଞା।
ଦେବତା ମାନେଙ୍କର ଆଖି ଲୁହରେ ଭରିଗଲା।
ଆଜ୍ଞା କାହାର ଆଖି?
ଦେବତା ମାନଙ୍କର
ଆଜ୍ଞା
ଶିବକହିଲେ ସେଇଥିପାଇଁ ମୋତେ ଅର୍ଦ୍ଧକାରୀସ୍ୱର କୁହନ୍ତି।
ଆଜ୍ଞା ଆଜ୍ଞା।
ଅର୍ଦ୍ଧକାରିଶ୍ୱର କଣ ପାଇଁ କୁହନ୍ତି ବୁଝିପାରିଲେ?
କଣ ପାଇଁ କହିଲ ଆଉଥରେ ଟିକିଏ?
ଅର୍ଦ୍ଧକାରିଶ୍ଵର ଶିବଙ୍କୁ କୁହନ୍ତି କଣପାଇଁ କୁହନ୍ତି ବୁଝିପାରିଲେ?
ହଁ ଆଜ୍ଞା ଆଜ୍ଞା।
କଣପାଇଁ କୁହନ୍ତି?
ଟିକିଏ ପେ ସଟରେ କହିଦିଅ।
ମାନେ ଉୁଁ କଣକି? ଯେହେତୁ ଶିବ ପାର୍ବତୀଙ୍କ ବିନା ଅଧା ମାନେ କଣ ହେଲାନା ଆଁ ତାଙ୍କ
ସେଇଥିପାଇଁ ତାଙ୍କୁ କୁହନ୍ତି ଅର୍ଦ୍ଧକେରେଶ୍ଵର।
ହଁ ସେଇଥିପାଇଁ ତାଙ୍କୁ ଅର୍ଦ୍ଧନାରିଶ୍ଵର କୁହନ୍ତି। ଅର୍ଦ୍ଧନାରୀଶ୍ଵର। ଅଧାଶିବ ଅଧାଶକ୍ତି।
ହୁଁ ଆଜ୍ଞା।
ଦୁହିଁଙ୍କ ବିନା ଦୁହେଁ ଅଧୁରା ଶିବସକ ତି ଅଟନ୍ତି ପାର୍ବତୀ ସନ୍ତୁଳନ। ଶିବତାଣ୍ଡବ ଅଟନ୍ତି ପାର୍ବତୀ ପ୍ରେମ।
ଆଜ୍ଞା।
ଶିବ ବିନାସ ଅଟନ୍ତି ପାର୍ବତୀ ସ୍ୱଜନ ବା ସୃଷ୍ଟି। ଏବଂ ଯେତେବେଳେ ଦୁହେଁ ଏକାଠି ଥାଆନ୍ତି।
ଆଜ୍ଞା।
ତେବେ ସେଇଠି ଶକ ତି ଯିଏ ସମଗ୍ର ବ୍ରହ୍ମାଣ୍ଡକୁ ଧରି ରଖିଥାଏ।
ଆଜ୍ଞା।
ଏଇଥିପାଇଁ ଶିବଓଙ୍ଗ। ଆଉ ଶକ୍ତିଙ୍କୁ ସୃଷ୍ଟିର ସନ୍ତୁଳନ କୁହାଯାଏ।
ହୁଁ।
ବୁଝିପାରିଲେ?
ଆଜ୍ଞା।
ଆଉ କଣ କିଛି ପଚାରିବାର ଅଛି?
ହଉ ଆଉ ତମ ସେପଟେ ରଥଯାତ୍ରା ପାଇଁ ରଥ ହେରିକା ପ୍ରସ୍ତୁତ ହେଲାଣି?
ହଁ ରଥହେରିକା କାମ ଚାଲି ଥିବ ଆମ ଘର ପାଖରେ ତ ମନ୍ଦିର ନାହିଁ ଯେହେତୁ ଆମେ ତ ଦେଖିପାରୁନୁ।
ଆଜ୍ଞା।
ପ୍ରସ୍ତୁତ ହବା କାମ ଆରମ୍ଭ ହେଇଯିବାଣୀ କାରଣ ସମୟ ଲାଗିବ ନା ରଥ ବନେଇବା ପାଇଁ।
ଓ ହୋ ତିନୋଟି ରଥ ହୁଏ ନା ଗୋଟିଏ ରଥ ହୁଏ?
ନାଇଁ ନାଇଁ ଆମର ଗୋଟିଏ ରଥ ହୁଏ ଗୋଟିଏ ର ଥରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ଜଣ ଆସନ୍ତି।
ହଉ ହଉ ତାହେଲେ ପ୍ରଶ୍ନ ପଚାରୁଛି? ତିନୋଟି ରଥର ନାମ କଣ କହିଲେ?
ତିନୋଟି ରଥ ଜଗନ୍ନାଥଙ୍କ ରଥର ନାମ ହଉଛି ନନ୍ଦିଘୋଷ ବଳଭଦ୍ରଙ୍କ ର ଥ ନାମ ହଉଛି ତାଳ ଧ୍ୱଜ ଆଉ ମାତା ସୁଭଦ୍ରାଙ୍କର ଥର ନାମ ହଉଛି ଦେବଦଳନ।
ଆଜ୍ଞା। ତମ ଆଡ଼େ ଗୋଟିଏ ରଥ ପ୍ରସ୍ତୁତ ହୋଇଛି।
ହଁ ଆଜ୍ଞା ବଡ଼ି ଯେହେତୁ ଛୋ ଗାଁ ରେ ହଉଛି ତ ଆଉ ବେଶୀ ତିନି ଟି ରଥ ତ କରିହବନି ଗୋଟିଏ ରଥରେ ବୁଲାନ୍ତି ଆଉ।
ଆଉ ଛୋଟ ପିଲାମାନେ ଛୋଟ ଛୋଟ ରଥ ତିଆରି କରନ୍ତି।
ହଁ ହଁ ପ୍ରତି ଗଳିରେ ପ୍ରତି ସାହିରେ ଛୋଟ ପିଲାମାନେ ତାଙ୍କର ଛୋଟ ଛୋଟ ହଁ ରଥ କରିକି ତାଙ୍କର ଗଡ଼ାନ୍ତି ଯେମିତି ବଡ଼ ରଥ ଟା ଯେମିତି ଘଣ୍ଟ ବାଜିକି ପୂଜା ଅର୍ଚ୍ଚନାରେ ଯାଏ ସେମିତି ଛୋଟ ଛୁଆ ମାନେ ବି ତା କରନ୍ତି ତାଙ୍କର ପଇସା ଆଦାୟ କରନ୍ତି। ପଇସା ଆଦାୟ କରି ତାଙ୍କର ଭୋଜି କରନ୍ତି।
ଆଜ୍ଞା।
ଆପଣଙ୍କ ଆଡ଼େ ରଥଯାତ୍ରା ହୁଏ ନା ରଥ?
ଆଜ୍ଞା ଆଜ୍ଞା।
କେମିତି କଣ ହୁଏ?
ଏମିତି ଗୋଟିଏ ରଥ ହୁଏ ତାର କୁ ଏ ଯୋଉ ଦିନ ରଥଯାତ୍ରା ସେଦିନ ରାଜାଜିରେ ହେଇଥା ନ୍ତି ସିଏ କଣ? ଅ ରୋଷଣୀ କରିକି ଯାଆନ୍ତି ମନ୍ ମନ୍ଦିର ପାଖକୁ ତରକୁ ହଁ ଜଗ ଆ ତାପରକୁ ରଥ ଯୋଉ ଓଳାନ୍ତି ତାପରକୁ ଆସନ୍ତି ରଥ ତାପରେ ମାଉସୀ ମା ମନ୍ଦିରରେ ରୁହନ୍ତି ତା ଉପରକୁ ଆଉ।
ଆଚ୍ଛା। ଆଉ କଣ ରାତିରେ ଖାଇବା ପିଇବା କଣ? ହଉ
ଁ ହେଇଚି ଆଉ ଯୋଉ ଶଡା ହବ ସିଝା ହେଇକି ରହିଛି ମସଲା ହେରିକା ବଟା ହେଇକି ରହିଛି ଖାଲି ହବ ଆଉ ଭାଉଜ ପୁଅ କୁ ପଢଉଛନ୍ତି ସେଇଥିପାଇଁ ହେଇନି ଆଉ
ଆଜ୍ଞା ଆଜ୍ଞା
ଆଉ
ହଉ କଣ
ତମେ ଏବେ କଣ କରୁଛନ୍ତି
କିଛି ନାହିଁ ମୁଁ ବସିଛି ଆଉ କଣ କରିବି ଆପଣଙ୍କ ସହିତ କଥା ହଉଛି ଆଉ
ଆଚ୍ଛା ଆଉ ପାଠ ପଢା ବି କଣ ଚାଲିଛି
ଉଁ ପାଠ ପଢା ମୁଁ ପାଠ ପଢା ସରିଗଲାଣି ମୁଁ ଏଇ ପରୀକ୍ଷା ଦେଇଥିଲି ତା ଫଳା ଫଳ ବାହାରି ସାରିଛି ଏବେ ଘରେ ଅଛି ଦେଖାଯାଉ ଆଗକୁ କଣ କରିବା ଆଉ କିଛି ତ ଏବେ ଯାଏଁ ଭାବିନି ଯଦି କଣ ମିଳେ
ଆଜ୍ଞା। ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ତାପରେ ଜେଜେମା ଭାଇ ଭାଉଜ ଆମର ଛୋଟ ପୁଅ ଅ ଝିଅ ପୁଅ ଆଉ ମୁଁ ଆଉ ଆମର ଦି ଭଉଣୀ ବାହା ହେଇଯାଇଛନ୍ତି ଆଉ
ଆଜ୍ଞା ଆଜ୍ଞା
ହ
ଥଣ୍ଡା ଫଣ୍ଡା ହେଇଯାଇଛି ବୋଧେ,
ହଁ ପା ମତେ ଥଣ୍ଡା ହେଇଯାଇଛି। ଏଇ ଯୋଉ ପାଗ ଗରମ ଥିଲା ତାପରେ ଥଣ୍ଡା ପାଗ ହେଲା ନା ସେଇଥିପାଇଁ ଟିକେ ଋତୁ ପରିବର୍ତ୍ତନ ପାଇଁ ହେଇଯାଇଛି ଆଉ
ଆଜ୍ଞା ଆଜ୍ଞା ବହୁତ୍ ଖରା ସାଙ୍ଗେ ସାଙ୍ଗେ ବର୍ଷା ହେଲା ସେଇପାଇଁ ସମସ୍ତଙ୍କର ଦେହ ପା ଟିକେ ଭଲ ରହୁନି ଆଉ
ହଁ ହଁ ଦେହ ପା ଟିକେ ଭଲ ରହୁନି ଆଉ
ଆଜ୍ଞା ଆଉ ରାତିରେ ଭୋଜନ କେତେବେଳେ ଖାଆନ୍ତି?
ରା ତିରେ ଆମର ରାତି ସାଢେ ଦଶଟା ଏଗାରଟା ପାଖାପାଖି ରାତି ଭୋଜନ
ମାନେ ସରୁ ସରୁ ନା ସାଢେ ଦଶଟା ଏଗାରଟାରେ ଖାଆନ୍ତି।
ଆଜ୍ଞା ସାଢେ ଦଶଟା ଏଗାରଟରେ ଆମେ ଖାଉ।
ଆଛା ସବୁବେଳେ ଏମିତି ଦେରି
ହଁ ଆମର ତିନିଟା ତିନିଟା ସାଢେ ତିନିଟା ବେଳକୁ ଖାଉନା ଅପରାହ୍ନ ଭୋଜନ ଟା ତ ରାତି ଭୋଜନ ଟା ଟିକେ ଡେରିରେ ହୁଏ ଆଉ,
ହଉ ହଉ ହଉ ମୁଁ ରଖୁଚି ପରେ କରିବି।
ଆଜ୍ଞା ଆଜ୍ଞା ମୋର ବି କାମ ଅଛି ମୁଁ ରଖୁଚି ଆଉ।
ଆଜ୍ଞା ଆଜ୍ଞା ପ୍ରଣାମ।
ଆଜ୍ଞା ପ୍ରଣାମ।